ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି?
କିଛି ନାହିଁ ବସିଛି ଆଉ କଣ କରିବି।
ଅ ଜାଗାରେ
ୱାନ ସେକେଣ୍ଡ ଗୋଟେ ଅର୍ଜେଣ୍ଟ କଲ୍ ଆଇଲା।
ଆପଣ ଏବେ କଣ କରୁଛନ୍ତି? ଆଚ୍ଛା ଆଜି ଆପଣ କଣ ଖାଇଥିଲେ? ଆଚ୍ଛା କେଉଁ କେଉଁ ଜାଗାକୁ ଆପଣଙ୍କୁ ବୁଲିବାକୁ ଭଲ ଲାଗେ? ଆଜ୍ଞା। ତ ମୁଁ ଆପଣଙ୍କୁ କହିବା ପାଇଁ ଏଇଆ ଚାହୁଁଛି କି ଆପଣ ଏବେ ଫାଙ୍କା ଅଛନ୍ତି?
ହାଲୋ।
ଆପଣ ଏବେ ଫାଙ୍କା ଅଛନ୍ତି?
କୁହନ୍ତୁ କୁହନ୍ତୁ।
ଆଜି କଣ ଖାଇଥିଲେ ସକାଳୁ?
କଣ କୁହନ୍ତୁ କହିଚାଲନ୍ତୁ ଶୁଭା ଯାଉନି କିଛି।
ସକାଳୁ କଣ ଖାଇଥିଲେ ଆଜି?
ସକାଳୁ ତ କିଛି ଖାଇନି।
କିଛି ଖାଇ ନାହାଁନ୍ତି ଗାଧୁଆ ପାଧୁଆ କରିଛନ୍ତି କି ନାଇଁ?
ଗାଧୁଆ ପାଧୁଆ କରିଦେଇଛି।
ଆଚ୍ଛା। ଆଉ ଆପଣ-ଅ କ କଣ କରିବାକୁ ଭଲ ଲାଗେ?
ତମେ କଣ କରି
ହୁ ମୁଁ ଗୋଟେ ଜାଗାକୁ ଆସିକି ଗୋଟେ ଗଛ ମୂଳରେ ବସିଛି।
କଣ କରୁଛନ୍ତି ଏଠୁ?
ଏଟାରେ ବସିଛି ଆଉ ମନକୁ ମାରି।
କଣ ପାଇଁ ତମର କଣ ମନ ଦୁଃଖ ହେଇଛି କି?
ଅଛି କିଛି ଆଉ।
କଣ ପାଇଁ?
ଅଛି କିଛିଟା।
ଉଁ
ନିଜର କିଛି ଅଛି ଆଉ।
କଣ ନିଜର ଅଛି କୁହ ଟିକେ ହାଲକେଇ
ହାଲକେଇକି କଣ କହି ହବ କି ସେ ସବୁ ଜିନିଷକୁ ସେ ସବୁ ଜିନିଷ କହି ହବନି।
ଆଉ ଝଗଡ଼ା ଆଜି ହେଇଛି କି ମାଇପ ସହିତ।
ନା ସେମିତି ନୁହଁ ଯେ ମୁଁ ଗୋଟେ କାମରେ ଆସିଥିଲି ତ ତ ଗୋଟେ ଗୋଟେ ଜାଗାରେ ବସିଯାଇଛି ଆଉ।
ଓ ହ
ଉଁ
ଆଉ।
ଆଉ ଆପଣ ଏବେ।
ନଥୀବ ଭଲ ଆଉ
କିଛି ଶବ୍ଦ ଆପଣଙ୍କୁ ଏବେ ଶୁଭିଲା କି ମୋ ପାଖରେ।
ଆଁ
କିଛି ଶବ୍ଦ ଶୁଭିଲା।
କଣ କହିଲ।
କିଛି ଶବ୍ଦ ଶୁଭିଲା କି ଆପଣଙ୍କୁ
ନା- କି ସବୁନି।
ତାହେଲେ ଠିକ୍ ଅଛି ଯାନବାହାନ ଏଠାରେ ଯିବା ଆସିବା କରୁଛନ୍ତି ତ ସେଥିପାଇଁ।
ତମେ ଗଛ ମୂଳରେ ବଇଚ ପୁରା।
ଗଛ ମୂଳରେ ବସିଲେ ବି ରାସ୍ତା ଉପରେ ମାନେ ଯୋଉ-ଋ ରାସ୍ତାରେ ଅଛି ନା।
ଅ-ହ
ତମର ଯାନ ବାହାନ ଯିବା ଆସିବା କରୁଛନ୍ତି। ତ ସେଇ ସବୁ କଥା ପଚାରୁଥିଲ କି ଆପଣଙ୍କୁ ସେ ସବୁ ସୁବୁଛି କି ନାଇଁ।
ଆଉ କଣ କହୁଛନ୍ତି।
ଆଉ ରାତିରେ ତାହେଲେ ଖେଳ ହ
ତମେ କୋଉଠି ଯାଇଛ କହିଲ ଟିକେ।
ଏତେ ଲମ୍ବା ସଫର କରିଦେଇଛ।
ହ-ଅ ବହୁତ ଦୂର ଆଜ୍ଞା ବହୁତ ଦୂର ଆଜ୍ଞା।
ଦୂର ଚଲେ ଗାଇ ତୁମ।
କଣ କହିଲ?
ଚଲେଗାୟେ।
ଆଜ୍ଞା
ତମର ଆଉ କେତେଟା କରିବାକୁ ପଡ଼ିବ?
ଆରମ୍ଭ
ଆଜ୍ଞା ଆରମ୍ଭ ଏବେ କରିଛି।
ଏବେ ଆରମ୍ଭ କରିଚ?
ପ୍ରଥମ
ଓହୋ।
ପ୍ରଥମଟି ଆପଣଙ୍କ ସହିତ।
ମୋର ବି ସେଇତ ଏଡା ମାନେ ସେକେଣ୍ଡ ଏଇଟା ଆଉ।
ଉଁହୁ କେହିବକ ଆପଣଙ୍କ ପାଖରେ କୋଉ ବକ୍ତି ଯଦି ଅଛନ୍ତି କରିବାର ତାଙ୍କୁ ମୋର
ମୋ ପାଖରେ ତ ବହୁତ ବ୍ୟକ୍ତି ଅଛନ୍ତି କରିବା ପାଇଁ। ହଁ ହଁ। ଆଉ ତମେ ଖାଇସାଇଲଣି?
ହଁ ସଖାଲୁ ଗାଧୁଆ ପାଧୁଆ କରି ଖିଆ ପିଆ କରିଦେଇଛି।
କେବେ କରୁ
ହଁ ଆଉ ଆପଣଙ୍କର ଆଜି ବର୍ଷା କେମିତି ହେଲା ଆଜି?
ବର୍ଷା କେମିତି ହଉଛି ଆପଣଙ୍କ ଗାଁ ରେ?
ବର୍ଷା
ହୁଁ।
ବର୍ଷା ତ ହଉଥିଲା କିନ୍ତୁ ଛାଡ଼ି ଯାଇଚି।
ବର୍ଷା ଛାଡ଼ିଯାଇଚି?
ହଁ।
ଓହୋ।
ଆଉ ତମ ବର୍ଷା ହଉଛି କି?
ହଁ ସ ଦିନରେ ବର୍ଷା ହଉଥିଲା କିନ୍ତୁ ଏବେ ବର୍ତ୍ତମାନ ବର୍ଷା ନାହିଁ। ରାତିରେ ବି କେତେବେଳେ ହୋଉଛି ବର୍ଷା।
ରାତିରେ ହଉଥିଲା? ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ।
କହିଲି ରାତିରେ ବର୍ଷା ହୋଉଛି କି?
ହଁ ରାତିରେ କେବେ କୋଉ ଦିନ ଆ ରାତି ଏମିତି ବର୍ଷା ହେଇଯାଉଛି।
ରାତିରେ ବର୍ଷା ହୋଉଛି?
ଆଜ୍ଞା କେତେବେଳେ କୋଉ ଦିନ କେମିତି ସବୁବେଳେ ନୁହ।
କାଲି ହେଇଥିଲେ ହେଇନି?
ଉଁ ଗଲା କାଲି ହଁ ହଉଥିଲା।
ଆଁ?
ଗଲା କାଲି ରାତିରେ ହଉଥିଲା।
ଗଲା କାଲି ରାତିରେ ହଉଥିଲା?
ଆଜ୍ଞା।
ହୋଉ।
ଆଉ ଆପଣଙ୍କୁ କଁ କରିବାକୁ ଭଲ ଲାଗେ?
ମତେ ଗେମଟ ଖେଳିବାକୁ ଭଲ ଲାଗେ।
କୋଉ ଥିରେ?
ଫ୍ରି ଫାୟାର୍
ହୁଁ।
କିନ୍ତୁ ସବୁ ଟେନସନ୍ ପଳେଇଥିବ ତାପରେ ଖେଳିବାକୁ ଭଲ ଲାଗେ।
ଆଉ କଣ?
ଆଁ
ଆଉ କଣ?
ଆଉ କଣ ଆଉ।
ଆଉ କଣ କରିବାକୁ ଭଲ ଲାଗେ?
ଫ୍ରି ଫାୟାର ଖେଳିବାକୁ ଭଲ ଲାଗେ କ୍ରିକେଟ୍ ଖେଳିବାକୁ ଭଲ ଲାଗେ ତମକୁ କଣ ଭଲ ଲାଗେ?
ଆଁ
କଣ କହିଲେ?
ତମକୁ କଣ କରିବାକୁ ଭଲ ଲାଗେ?
ମତେ ପଇସା ଜମା କରିବାକୁ ଭଲ ଲାଗେ।
ପଇସା ଜମା କରିବାକୁ କେତେ ଟଙ୍କା ଜମା କଲଣି ତଥାବି
ଖାଇବାକୁ ଗଲେ କରିପାରିନି
କରିପାରିନ?
ନାଁ ଯୋଉଟା କରିବାକୁ ଭଲ ଲାଗେ ସେଇଟା କଣ କରି ହୁଏ କି?
ହଉ।
ହୁଁ।
ଆଉ?
ଯାହା କରିବାକୁ ଇଚ୍ଛା ସେଇଆ ହିଁ କରିବ ଆଉ।
ତ କଣ ପଇସା ଜମା କରୁଛ।
କଣ କହିଲେ?
ହାଲୋ।
ହଁ କୁହନ୍ତୁ।
ଯେ କଣ ପାଇଁ ପଇସା ଜମା କରୁନ?
କରିବା ପାଇଁ ଘରେ କିଛିଟା ରହୁଛି
କଣ?
ସେଥିପାଇଁ କରିହଉନି ଘୋର ଅଭାବ।
ଘୋର ଅଭାବ।
ଘରେ ଅଭାବ ଅଣ୍ଟନ ଭିତରେ ଜମା କରି ହଉନି ଆଉ।
ତମକୁ କିଛି ସାଉଣ୍ଟ ଫାଉଣ୍ଟ ଶୁଭାଯାଉଛି କି?
କଣ କହିଲେ?
ସାଉଣ୍ଟ୍ କିଛି ଶୁଭାଯାଉଛି ସାଉଣ୍ଟ।
ହଁ ଶବ୍ଦ ପ୍ରଦୂଷଣ ହଉଛି ଖଡ ଖଡ ଖ ଏଇ ସବୁ।
ଆଉ ଏଇନେ ହଉଛି?
ନାଁ। ଏବେ ଶବ୍ଦ ପ୍ରଦୂଷଣ ବନ୍ଦ ହେଇଯାଇଛି।
ଓ ଆଉ ତମ ସହିତ ଯୋଉ ବ୍ୟକ୍ତିଟି ଅଛନ୍ତି ସେଠି କିଏ ଅଛନ୍ତି?
କେହି ନାହାନ୍ତି।
ମତେ ସେମିତିଆ ଲାଗୁଛି ଜଣେ ଅଛି ବୋଲି ତମ ପାଖରେ ତ।
ନାଁ କେହି ବି ନାହାନ୍ତି ମୋ ପାଖରେ।
ହଁ ଆଉ ଆଉ ତମ ଆଡେ ଯାତ୍ରା କେନ୍ତି ହଉଛି?
ହଁ ଭଲ।
ବଢିଆ।
ଆମ ଗାଁରେ ଦୋଳପୂର୍ଣ୍ଣିମା ହୁଏ। ରଥଯାତ୍ରା ହୁଏ ଖୁଦୂରୁକୁଣି ହୁଏ। ଝିଅ ମାନେ ସବୁ ମାନେ ଖୁଦୂରୁକୁଣି ଉଷା କରନ୍ତି। ହେଠୁ ସାତ ଦିନ ନା କଣ ଯୋଉ ଚାରି ସପ୍ତାହ ନା ଚାରି ଚାରିଥର କରାଯାଏ। ମାନେ ଛୋଟୋ ଠାକୁର କରନ୍ତି ଘରେ ଘରେକା ପୂଜା ହୁଏ ଚାରି ଦିନି। ବଡ ପୂଜା ହୁଏ ଗୋଟେ ଦିନ।
ଓ ତମେ ତାହାଲେ ଏତିକି ଦିନି ଅଃ ଏତିକି ଦିନି ତାହାଲେ ତମର ହୁଏ ନା।
ହୁଁ ସବୁଆଡ ତ ସେତିକି ଦିନ ହୁଏ ଆଉ କୁଆଡେ କମ୍ ଦିନ ହୁଏ କି।
କୁଆଡେ କହନ୍ତିନି ରଜ କଥା କୋହୁଚ କି।
ଖୁଦୂରୁକୁଣି ଖୁଦୂରୁକୁଣି ନମସ୍ତେ ନମସ୍ତେ ମାଗ କମଳା
ଓହୋ ଖୁଦୂରୁକୁଣି ତାହାଲେ।
ଆଜ୍ଞା।
ଓ ହୋ ହୋ ଆଉ ଆଉ କଣ ହୋଉଚି ତମ ଆଡେ।
ଆମର ଏଆଡେ ରଥଯାତ୍ରା ହୋଉଚି।
ଆଉ।
ଆଉ ରାକ୍ଷୀପୂର୍ଣ୍ଣିମାକୁ ଗହ୍ମାପୁନେଇ ହୋଉଚି।
ରାକ୍ଷୀପୂର୍ଣ୍ଣିମା ତମର କଣ କଣ ହୋଉଛି କହିଲ ଟିକେ।
ରାକ୍ଷୀପୂର୍ଣ୍ଣିମାରେ ଆମର ଗଞ୍ଜା ବୁଦା ଛେଳି ଏସବୁ ଜିନିଷ ସବୁ ନେଇକି ଆମ ଗାଁ ପୀଢ଼ରେ ମହାପାଟରେ ସେଠାରେ ବଳି ଚଢାଯାଏ ତାକୁ। ସେ ସବୁ ଜିନିଷ ର ମାଂସ କ କରାଯାଏ ଭୋଗ। ସମସ୍ତଙ୍କ ଘରୁକୁ ପଠାଯାଏଁ ଉଁ ଆପଣ କେବେ ଖାଇଛନ୍ତି।
ନା।
ମୁଁ ଆଗୁରୁ ଖାଏ କିନ୍ତୁ ଏବେ ଆଉ ଖାଉ ନାହିଁ।
କାହିଁକିି।
କାହିଁକିନା ନିଜର ସ୍ଵାଦ ପାଇଁ ଗୋଟିଏ ଜୀବ ହତ୍ୟା କରିବାଟା ଦୁନି ଯୋଉ ବଡ଼ ଭୁଲ।
ଖାଲି ଜୀବ ହତ୍ୟା ନୁହୁଁ।
ଅନ୍ୟାୟ ଅତ୍ୟାଚାର ଏବଂ
ହଉ ଟାଇମ ତ ହେଇଗଲାଣି।
ସମୟ।
ହେଇଗଲାଣି